ହ୍ୟାଲୋ ସାଙ୍ଗ। ହ୍ୟାଲୋ।
ହଁ ସାଙ୍ଗ କଣ କରୁଛ?
ମୁଁ ମୁଁ ଏଠି ବସିଥିଲି। ତମେ କଣ କରୁଛ?
ହଁ ମୁଁ ଲିଏ
ହଁ ଚା ପବନ ଖାଉଥିବ ସେଠି ପବନ ଦଉଛି ନା?
ହଁ ହଁ। ବ
ପବନ ଖାଉଛ?
କଣ ହେଲା? ହ୍ୟାଲୋ।
ହଁ ହ୍ୟାଲୋ ହ୍ୟାଲୋ।
ହଁ ହଁ ଶୁଭ ଯାଉଛି।
ହଁ। ଆଉ ଚାଲା ଆସ ଆମ ବିଲ ବାଟେ ବା! ! ! ! ! ! ! ! ! ! ବିଲ କୁ ଯିବା ସେଠିରେ ବସିକି କଥା ହେବା।
ଗପ ସପ କରିବା।
ହ୍ୟାଲୋ ହଁ ଗପ ସପ କରିବା ଏ ସବୁ ବିଲ
ହଁ।
ଖୁବପାଟିରେ ପଶୁନି ବିଲ ବି।
ହଁ। ହଁ ଆମର କାକୁଡି ଗଛ ଅଛି ସେଇଠି ପାଣି ଦବ ସେଇଠି ବସିବା କୁର୍ କୁରେ ନେଇକି ଯିବା ସେଇଠି ଖାଇବା ଆଉ କାକୁଡି ଗଛରେ ପାଣି ଦବା ହେଲା। ହ୍ୟାଲୋ। ହ୍ୟାଲୋ।
ସେ ହଁ।
ହଁ।
ହ୍ୟାଲୋ।
ହଁ ଆମର କାକୁଡି ଅ ଆମର
ଆମେ ଯିବା ତମ କାକୁଟି ଗଛ ତମ କାକୁଟି ଗଛକୁ ଯିବା ସେଠାରେ କାକୁଟି ଭାଙ୍ଗିକି ଲୁଣ ଆଉ ଲଙ୍କା ପକେଇକି ଖାଇବା। ଖାଇବ ନା?
ହଁ ବିଲରେ ନିଚେ ଭାଙ୍ଗି ନବା ଆଉ ବିଲରେ ବସି
ହୁଁ ତାପରେ ଖାଇବା।
ତ ମା
ହଉ ତମେ ଗୋଟେ ବେଳେ କଣ ଖାଇଥିଲ?
ମୁଁ ଖାଇଥିଲି ବିରିୟାନୀ ଟିକେ ଖାଇଥିଲେ ମା ରୋଷେଇ
ତମର ଭଏସ ଭଲ ସେ ଶୁଭୁନି ତମେ ଯାଅ ଟିକେ ଭଲ ଜାଗାରେ ବସ।
ହଁ ମୁଁ ବିରିୟାନୀ ଖାଇଥିଲି ଖରା ବଳେ ତମେ କଣ ଖାଇଥିଲ?
ଖାଇଥିଲ?
ହଁ ବିରିୟାନୀ ଦହି ସଲାଦ।
ଟାଇପ୍ ର ବିରିୟାନୀ ଖାଇଥିଲ? ମୁଁ ହାଇଦ୍ରାବାଦୀ ବିରିୟାନୀ ଖାଇଥିଲି।
ଦମ ବିରିୟାନୀ।
କଣ?
ଚିକେନ ଦମ୍ ବିରିୟାନୀ।
ଆଉ ମୁଁ ବି ହାଇଦ୍ରାବାଦୀ ବିରିୟାନୀ ଚିକେନ ର ଖାଇଥିଲି।
ହଁ ବଢିଆ ଆଉ।
ବହୁତ ଟେଷ୍ଟି ଲାଗୁଥିଲା ସେଟା କଣ?
ତମର ରୋଷେଇ କିଏ କରୁଥିଲେ?
ମୋ ମା।
ଆଉ ମୁଁ ଆମର ବି ସେଇ ମୋ ମା କରିଥିଲେ। ହଁ ରୋଷେଇ କରିଦେଇକି ଡାକିଲେ ମୁଁ ଯାଇକି ଖାଇଲି ହଁ ମୁଁ କହିଲି ବଢିଆ ଟେଷ୍ଟି ହେଇଛି ମେଚେ ଖାଇ ଦେଇ
ହୁଁ
ଦୁଇ ପେ ଦି ପ୍ଲେଟ ଖାଇକି ଘଡଘଡି ହେଇକି
ହଜ ହବ କେମିତି ପୁରା ହାଜମୁଲା ଆଣିବା ପାଇଁ ମୋ ଭାଇୁ କହିଛି ମଁକୁ ହାଜମୁଲା ଆଣିକି ଦିଏ ନହେଲେ ଥଣ୍ଡା ଆଣିକି ଦେ ମୁଁ ମେଚେ ଖାଇ ଦେଇଛି ହଜମ ହବ କେମିତି?
ସେ ଖାଇନି ଖାଇଛି ଆଉ ମତେ ବହୁତ ଜୋରରେ ନିଦ ମାନିଲାଣି। ସକାଳୁ ଟିକେ ସିପ ବି ନିନ୍ଦା ମାୁଛି ମତେ
ହଁ
ସେବେ ବି
ହ୍ୟାଲୋ କଥା ଟା ଶୁଭୁନି। ହଁ ଫୋନ ଶୁଭୁନି ତମ କଥା। ହ୍ୟାଲୋ
ଶୁଭୁନି
ହଁ ଶୁବିଲା ଶୁବିଲା
ହଁ ମୁଁ ଯେବେ ଆଠଟା ଶୋଇବି ତ ଶୋଇବି ନ ଶୋଇଲେ ମୋର ମୁଣ୍ଡ ବିନ୍ଧିବ ଏତେ ଜୋରୁ ମତେ ଖାଲି ନିନ୍ଦ ମାଡିବ।
ଆ ତମେ ଶୋଇଗଲ
ଆରେ ମୋ ଚାଚୀ ଝିଅ ଆସିଥିଲା ତା ସାଙ୍ଗରେ ଖେଳୁଥିଲି ଚାରିଟା ବାଜିଗଲା ଆଉ କଣ
ଅଁ ତମେ ଖେଳୁଥିଲ ଆଉ
ହୁଁ ଚାରଟା ବାଜିଗଲା ଏବେ ଯାଇକି ମୁଁ ନମାଜ ପଢିବି। ହଁ ଯାଇକି ମୁଁ ନମାଜ ପଢିବି ଆଉ ଆଉ କେମତିଆ ଓକେ ଆ
ହୁଁ ହୁଁ
ଆଉ ଶୋଇ ପାରିବି ଆଉ ତମେ କୁଆ ଖିଆ ଏ
ପବନ ଦଉଚି
ଣ
ହାଲୋ
ତମେ କୁଆଡେ ତମେ କୁଆଡେ ଯାଇନ?
ବିଲକୁୁ
ଚାଲୁନ ବିଲକୁ ଯିବା ଚାଲ ଆ ଆସ ତମେ ମୋ ଘରକୁ ଆସ ତାପରେ ଯିବା। ହଁ ଯିବି ଯିବି କୋଉଦିନ ଯିବା ଆଜି ଯିବା।
ଜିମି
ଆ ଠିକ୍ ଅଛି ଅଧଘଣ୍ଟେ ପରେ ହଁ ଠିକ୍ ଅଛି ଅଧଘଣ୍ଟେ ପରେ ଯିବା। ହଁ ହଁ ଅଧଘଣ୍ଟେ ପରେ ଯିବା।
ହଁ ହଁ ହଉ ହଉ
ଆଉ ତ ତମର ଯେବେ ତମେ ସ୍କୁଲ ଯାଉଥିଲ ତମର ନୂଆ ସାଇକେଲ ଆସିଥିଲା।
ହଁ ମୋର ଲେଡିବାର୍ ସାଇକଲ ଆସିଥିଲା ମୁଁ କହିଲି ମୁଁ କଲ ଟା ନେବି ମୋ ବାପା କହିଲେ ନା ସେଟା ନୁହେଁ ତୁ ନେ ବ୍ଲୁ ଟା ଭଲ ମୁଁ କ ନା ଏଟା ମଜବୁତ ନାଇଁ ସେ କହିଲେ ହଁ ଏ ଟା ଝିଅ ପିଲା ପାଇଁ ଭଲ। ଏଇଟା ନବ ଟିକେ ଭଲ ନାଗିବ ସେଟା ପୁଣା-ଆ-ଆ-ଆ
ସେଟା ମୋ ବାପା ବୋଉ ସେମତିଆ କହିଥିଲେ କେବେ ଷ୍ଟାଇଲରେ ଏ ଟିକେ ଷ୍ଟାଇଲ ଲାଗିବ ସେ ସାଇକେଲ ଟା ନେଲେ ଲେଡିବାର୍ ସାଇକେଲ ଆଉ-ଉ-ଉ-ଉ ଏ ଆ ମୋର ବ୍ଲୁ କଲରର ପଳେଇ ଆସିଥିଲା। ସେ ସାଇକେଲ ଏବେ ମୋ ଭାଇ ମୋ ଭାଇ ଚଲଉଚି ଯାଉଛି ସ୍କୁଲକୁ। ମୁଁ କେବେ କାଡେ ଯାଉଚି କମ୍ପ୍ୟୁ ମୁଁ କେବେ କା
ହାଲୋ। ହାଲୋ।
ମୁଁ କେ ହାଲୋ ମୁଁ କେବେ ଯାଉଛି କମ୍ପ୍ୟୁଟର କେବେ ଯାଉନି କମ୍ପୁଟର କ୍ଲାସ ମୋର କୋର୍ସ ସରିଯାଇଛି। କୋର୍ସ ଟା ଆଉ ଇଏ-ଏ-ଏ-ଏମ୍ ମୋ ଭାଇ ସ୍କୁଲ ନେଇକି ଯାଉଚି ଏବେ ସ୍କୁଲ ଖୋଲି ଗଲାଣି ସ୍କୁଲ ନେଇକି ଯାଉଛି।
ଆମର ମୋର ଥୁଆ ହେଇଚି ମୁଁ ଯାଉଚି ବା କଲେଜ ନେଇକି ଯାଉଚି କେବେ ସେଣ୍ଟର ଯାଉଚି। ମୁଁ କଲେଜ ଯାଉଚି ସେଣ୍ଟର ଯାଉଚି ନେଇକି ଯାଉଛି।
ଭଲ।
ହଁ।
ଆଉ ତମେ ଇ କେଉଁ ଇସ୍ ଇସ୍କୁଲ ଟାଇମରେ କୋଉ ଜାଗାକୁ ପିକନିକ୍ ଯାଇଥିଲ କହୁନ?
ହଁ ଆମେ ଇଏ-ଏ ଖଣ୍ଡଗିରି ପାହାଡକୁୁ ଯାଇଥିଲୁ ଆଉ
ହୁଁ।
ପୁରୀ ଯାଇଥିଲୁ ଯାଇକି ବୁଲିକି ଆସିଲୁ ବସ୍ ରେ ତ ଯାଇଥିଲୁ। କୁୁର୍ କୁରେ, ଚକଲେଟ। ଆଉ-ଉ-ଉ ମୁଢ଼ୀ-ଇ-ଇ ଆଉ ଚେନାଚୁର ସବୁ ମୋ ମା ବେଗ୍ ରେ ପୁରେଇ ଦେଇଥିଲେ କହିଲେ ତୁ ବାଟରେ ଯିବୁ ସାର୍ କଣ ଖାଇବାକୁ ଦେବେ ନ ଦେବେ ତତେ ଯଦି ଭୋକ ନାଗିବ ଏଇଠୁ ଏଇଠୁ ବାହାର କରିକି ଖାଇବୁ ଆଉ, ଆଉ ମୁଁ ତ ଦେଖିଲି ଏତେ ମେ ମେଚେ ପିଲା ଅଛନ୍ତି। ମୁଁ ମୋ ସାଙ୍ଗ ସାଙ୍ଗରେ ବସିକି ଆ-ଅ ଆମେ ସିୟର କରିକି ଖାଇଲୁ ଆଉ।
ହୁଁ।
ଚାରି ଜଣ ସାଙ୍ଗ ସାଙ୍ଗରେ ବସି ଯାଇଥିଲୁ ବାସ୍। ସେ ତାର ବାହାର କରୁଛି ମୁଁ ମୋର ବାହାର କରୁଛି ମିସେଇ ମାସେଇ ଖାଇଗିଲି ଖାଇକି ଗଲୁ ଆଉ।
ହଁ।
ଆହୁରି ବଞ୍ଚିଯାଇଥିଲା। ଏତେ କଣ ସାର୍ ବି ଭଲ ଭଲ ଜିନିଷ ଦେଇଥିଲେ, ସକାଳେ ଦେଇଥିଲେ ପୁରୀ ଘୁୁଗୁନି। ଫେର୍ ଖରା ବେଳେ ଇଏ ଥିଲେ। ହୋଟେଲରେ ଖାଇବ ହୋଟେଲରେ ଗୋଟେ ଢାବା ନେଇକି ନଗେଇଲି। ସେଇଠି ଯିଏ ଯାହା ଖାଇବ ଆଉ। ଆମେ ଏ ଏଇ ସାଧା ଆଉ ପନିର ତରକାରୀ ନେଇଥିଲୁ। ଡାଲମା ଥିଲା, ଆଉ ପୋଟଳ କସା ଥିଲା, ଡାଲି ଥିଲା। ଏମିତି କଣ କେତେ ଖାଇମୁ ବୁଲି ବୁଲିକି ଆସିଲୁ ଆଉ। ସେ ସଞ୍ଜ ପାଞ୍ଚଟାଟା ଆଣିକି ନଗେଇ ଦେଲେ ଘର ପାଖରେ ସବୁ ବସ୍ ରୁୁ ଓଲେଇଲୁ ଓହ୍ଲେଇକି ଆସିଲୁ ଆଉ। ତମେ ଯାଇ ନ ପିକନିକରେ?
ହଁ। ମୁଁ ଯାଇଥିଲିି ସ୍କୁଲ ସାଙ୍ଗ କୁ ନେଇକା ଯାଇଥିଲୁ। ହଁ ସେ-ଏ-ଏ-ଏ ମୋ ସାଙ୍ଗ ମାନେ ଆଉ ଆ ମେ ସମସ୍ତେ ଯାଇଥିଲୁ ସେଠାରେ ସାର୍ ଭାତ ତିଆରି କରିଥିଲେ। ଅରୁଆ ଭାତ, ଡାଲି, ପାପଡ଼, ଚିକେନ ତରକାରୀ। ଆଉ ଚିକେନ ପକ ପକୋଡା ଏଇ ସବୁ ଖାଇକି ବହୁତ ମଜା ଆସିଲା।
ହଁ ହଁ।
ସେଠି ଆମେ ଯାଇଥିଲୁ ବହୁତ ମ ମଜା ଆସିଲା। ଆମେ କୋଣାର୍କ ମନ୍ଦିର ବୁଲିଲୁ ସେ ଝରଣା ସବୁ ଦେଖିଲୁ। ସେମାନେ ଆହୁରି କେତେ ଜଣ ପିଲା ଥିଲେ, ସେ ସବୁ ଗାଧେଇଲେ ଝରଣାରେ। ଝରଣାରେ ଗାଇ ଚେଞ୍ଜିଙ୍ଗ ରୁମକୁ ଗଲୁ ସେ ଡ୍ରେସ୍ ସବୁ ଚେଞ୍ଜ କଲୁ। ଚେଞ୍ଜ କରିକି ଆମେ ଫେର ଆସିଗଲୁ। ଆମେ ଆଜି ଯାଇଥିଲୁ କାଲି ଆସିଲୁ। ଆଉ ଗୋଟେ ମୋର ସାଙ୍ଗ ହ୍ୟାଲୋ।
ହଁ ଗୋଟେ ଦିନ ରହିଲ ସେଇଠି। ହଁ ଶୁଭା ଯାଉଛି ପା ତମ କଥାଟା ଶୁଭା ଯାଉଛି।
ନା ମତେ ତମ କଥାଟା ଶୁଭା ଯାଉନି।
ହଁ ଶୁଭା ଯାଉଛି ପା ମୋତେ ତମ କଥାଟା ଶୁଭା ଯାଉଛି।
ମୋ-ମୋ କଥାଟା ଶୁଭା ଯାଉଛି ନା?
ହଁ ହଁ।
ଆଉ ମୁଁ ଯାଇଥିଲି। ଆ ଫେ ଆମେ ଯାଇକି ମୋ ଆଉ ଗୋଟେ ସାଙ୍ଗ ଥିଲା ସିଏ କୁୁରକୁରେ ଚକୋଲେଟ ଏଇ ସବୁ ନେଇକି ଆସିଥିଲା। କୁରକୁରେ, ଚକଲେଟ, ଚିପ୍ସ, ଥଣ୍ଡା ଏସବୁ ନେଇକି ଯାଇଥିଲା। ଆମେ ଏ ରା ତିରେ ଆମେ ସମସ୍ତେ ସେଇଟା ହିଁ ଖାଇଲୁ। ଆମେ ଫେ ଏ ଘୁଗନି ଆଉ ପୁରୀ ଏଇ ସବୁ ସକାଳେ ଖାଇଲୁ ଅ ଗୋଟେ ବେଳେ ଆମେ ଏଇ ଯୋତ୍ ପନିର ତରକାରୀ, ଚିକେନ ତରକାରୀ, ଚିକେନ ପକୋଡ଼ା ଅରୁଆ ଭାତ ଡାଲି ଏଇ ସବୁ ଖାଇଲୁ। ଖାଇକି ଆସିଲୁ ବୁଲି ବୁଲିକି ସେଠାରେ ମତେ ବହୁତ ମଜା ଆସିଲା ଏତେ ସବୁ ଜିନିଷ ସବୁ ଦେଖି ଖିଲି ସେ ପକ୍ଷୀ ମାନଙ୍କୁ ଦେଖିଲି ଆମେ ପୁରୀ ବି ଯାଇଥିଲୁ। ଝରଣା ଦେଖିକି ଆମେ ସ ଦେଖି ଦୁଖୀ ଆସିଲୁ। ବସରେ ଯାଇଲୁ। ବସରେ ଯାଇଥିଲୁ ମଜା ଆସିଲା ବୁଲି ବାଲିକି ପଳେଇ ଆସିଲୁ। ଆଉ କଣ?
ହଁ ବସରେ ଗଲା ବେଳକୁ ଭଲ ଲାଗୁଚି। କାହିଁକି ନା ମେଁଚେ ପିଲା ଥିବେ ସମସ୍ତେ ଗପ ସପ କରି କରିକି